ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
କଣ କରୁଛନ୍ତି?
ରୋଷେଇ କରିଚୁ। ମଟର ଆଳୁ ତରକାରୀ ବସେଇଚି ଉଁ।
ମଟର ଆଳୁ ତରକାରୀ କେମିତି ହୁଏ?
ମଟର ତରକାରୀ କୁ ଚକୁଳି।
ଆ ମଟର୍ ଆଳୁ ତରକାରୀ ଟା ଆଳୁ ମଟ୍ ହଁ ଆଳୁ ମଟର ଆଳୁ ସିଜେଇ ଦେଲୁ ସିଜେଇ କି ମସଲା କଷିବ ମସ୍ ଲା କସି କିରି ତା ସାଙ୍ଗରେ ଯୋଉ ଆମର ଯୋଉ ବେସନ ଅଛି ସେ ବେସ୍ ନ ଟାକୁ କିଛି ପାଣିରେ ଜନ୍ତି ଦବ ଜନ୍ତି ଦେଇକି ତାକୁ ପିସ୍ ପିସ୍ କରି କାଟିବ କାଟିକି ତାକୁ ତେଲରେ ଛାଣିଦବ ଟିକେ ଛାଣି ଦେଲେ ତାକୁ ଆଳୁ ମଟର ସାଙ୍ଗେରେ ଯେତେବେଳେ ଆମର କସା ଯିବ ସେତେବେଳେ ପକେଇ ଟି- ମାନେ ଆଳୁ ମଟର ମସଲା କଷି ହେଇ ସାରିଲେ ଭଲସେ ତାପରେ ଟିକେ ସେଇ ସନ୍ତୁଳା ହେରା ବେସନ୍ ଟିକେ ଦେଇଦବ ମାନେ ଟିକେ ଏକର୍ ତା ଦେହରେ ମସଲା ଟିକେ ମିକ୍ସ ହେଇଯିବ ହେଉରା ଟେଷ୍ଟ୍ ଲାଗିବ। ତାପରେ ପାଣି ଦେଇଦବ ସେ ଯୋଉ ପନିର୍ ଟାଇପ୍ ର ଲାଗିବ ସେ ବେସନ୍ ଯୋଉ ଜନ୍ତୁଣି ଟା ହେଇଥିବ ସିସ୍‌ କିଛି କଟା ହେଇଥିବ ଆଉ ଆମ ତମ ପଟେ କଣ ଚାଷ ବାସ କେତେ କଣ ଆଗେଇଲେଣି ନା ଚାଷ ବାସ କି
ନାଇଁ ଏବେ ତ ବର୍ଷା ଉଁ -ଆ-ଆଜି ଟିକେ ହେଲା ବର୍ଷା। ଆଜି ଦେବସ୍ନାନ ପୂର୍ଣ୍ଣିମା ଆଜି ପୁରୀରେ ତ ପ୍ରବଳ ଭିଡ। ପ୍ରଭୁଙ୍କର ଆଜି ଦର୍ଶନ
ହଁ ଆଜି ହଁ ଆଜି ଦେବସ୍ନାନ ପୂର୍ଣ୍ଣିମା ତ ଆମର ତ ସକାଳୁ ଏପଟ ସବୁ ଯାଇଚି ସେମିତି ଜଗନ୍ନାଥ ଆମେ ଯିଏ ବି ଘରେ ରଖିଥାଏ ବି ଯାହା ବି ଯିଏ ଯେମିତି ରଖି ଚନ୍ତି ଯୋଉ ମନ୍ଦିରରେ ପୁରୀରେ ତ ଯେମିତି ଠାକୁରଙ୍କର ଗୋଟେ ହଉ ଆମେ ତ ସେମିତି କରିପାରିବାନି ନା ସବୁ ଆୟୋଜନ ଅଳ୍ପ ବହୁତ ଯାହା କିଛି କରିବା। ଆମର କାଲି ଠାରୁ ସବୁ ପ୍ରସ୍ତୁତି ସରିଥିଲା ମାନେ ପାଣି ଆଣି ସେ ଥିରେ ତୁଳସୀ ପତ୍ର ମଲ୍ଲି ଫୁଲ ଆମ୍ -କ୍ଷୀର କଞ୍ଚା କ୍ଷୀର ବସ୍ ତା ଦହି, ଚୁଆ ତେଲ ଆଉ କପୁର ଆଉ ଏଇ ସବୁ କେ ସବୁ ଜିନିଷ ମାନେ ବ-ସ୍ନାନ କରିବାରେ ବିଭିନ୍ନ ଜିନିଷ ଯଉ ଅତର ମାନେ ଠାକୁରଙ୍କର ଯେତିକ ମାନେ ଜିନିଷ ସବୁ ପ ପକେଇକିନି ସେ ଗୋଟେ ପାଣି ପ୍ରସ୍ତୁତି ହବ ସେ ପାଣି ଭିତରେ ଯା ଠାକୁରଙ୍କର ସିନା ଶହେ ଆଠ ପାଣି ତାଙ୍କର ଗଙ୍ଗା ଯମୁନା କୂଅରୁ ଆଣା-ଆଣିବେ ଶହେ ଆଠ୍ ଠେପ୍ କଳସରେ ଶହେ ଆଠ ପାଣି ଆସିବ ସେ ତ ସକଳ ତୀର୍ଥ ଯେତେକ ସେ ଶହେ ଆଠ କଳସ ପାଣି ବି ହିଁ ଥାଏ। ଆମେ ତ ଗାଁ ରେ ଯେତେ ଯୋଉଠି ଯିଏ ଆମେ ରଖିଚେ ଠାକୁର ଆମେ ତ ସେ ସବୁ ଆୟୋଜନ କରିପାରିବାନି ତେଣୁ ଯାହା କିଛି ଆମ ସମ୍ଭବ ଆମ ହିସାବରେ ଆମେ ଠାକୁରଙ୍କୁ ସେତିକି ସବର୍ପ ପଣ କରିକି କରିଆ କଥା। ଆଜି ତ ଠାକୁରଙ୍କର ତ ଇଏ ଆମ ଓଡିଆଙ୍କର ତ ଗୋଟେ ପର୍ବ ଜାଣିବ।
ହୁଁ ପ୍ରଭୁଙ୍କ ଆଜି ଦର୍ଶନ ଯେ କଲା ତାଙ୍କ ଜୀବନ ଧନ୍ୟ।
ହଁ ସେଇ ତ ତପ ଦର୍ଶନ ତ ସମସ୍ତେ ଆମେ କରିପାରିବାନି ନା ସମସ୍ତେ ଯାହାଙ୍କୁ ସିଏ ଡାକିବେ ଯାହାର ଡୋରି ଲାଗିଲା ସିଏ ହିଁ ଗଲା। ଆଉ ଜଗନ୍ନାଥ ତ ଓଡି- ଓଡିଆଙ୍କର ତ ସିଏ ହଉଚନ୍ତି ମାନେ ଜୀବନ। ଖାଲି ଓଡିଆଙ୍କର ନା ସାରା ବିଶ୍ଵର ଠାକୁର କହିଲେ ଚଳେ ସିଏ।
ହୁଁ।
ଠା- ସିଏ ଏମିତି ଠାକୁର ମାନେ ବିଶ୍ଵ ବ୍ରହ୍ମାଣ୍ଡ ରେ କୋଉଠି ବି ନାହିଁ ଯୋଉଠି ଅନ୍ନ ଭୋଗ ହୁଏ ମଣିଷଙ୍କର ଯାହା ରୀତିନୀତି ତାଙ୍କର ବି ସ୍ ସେଇଆ ରୀତିନୀତି ମାନେ ଯେତ୍ ଯେ ମାନେ ତାଙ୍କର ଯେତେ ଭୋ ଭୋଗ ବି ଆମ ମନେ ରଖିବା ଅସମ୍ଭବ ସମସ୍ତେ ମନେ ରଖି ପାରିବାନି ତାଙ୍କର ଯେତିକି ସକାଳୁ ଗୋଟେ ଏଠି ଆମର ଯେମିତି ସକାଳୁ ଉଠିବା ସ୍ନାନ ଶୌଚ ତାପରେ ମାର୍ଜନ ତାଙ୍କର ସେଇ ରାତି ଚାରିଟା ଠୁ ତାଙ୍କର ଲାଗିଥିବ ସନ୍ଧ୍ୟା ଆଳତୀ ପହଡ଼ ହେଲେ ମଣିଷ ଯେମିତି ଖାଇଲେ ବି ନିଶ୍ୱାସ ନିଅନ୍ତି ଯେ ଶୋ ଶୋଇବା ଟିକେ ରେଷ୍ଟ ସି ସିଏ ବି ରେଷ୍ଟ ନିଅନ୍ତି ଠାକୁର ହେଲେ ତାଙ୍କର ମଣିଷ ପ ପରୀକ୍ଷା ତାଙ୍କର ସବୁକିଛି ଏମିତି ବି ଏଇ ଯୋଡା ଯେବେ ଏବେ ପଡିଗଲା ତାଙ୍କର ଯୋଡା ଆଷାଢ ସିଏ ବି ନବକଳେ ନୂଆ ରେମ୍ ନୂଆ ଘ ମାନେ ଦାରୁ ସଂଗ୍ରହ ହବ ସେ ଦାରୁ ସଂଗ୍ରହ ଯେଉ ଦାରୁୁର ଶଙ୍କ ଚକ୍ର ଗଦା ପଦ୍ମ ଚିହ୍ନ ଥିବ ଯୋଉ ଦାରୁ ଗଛକୁ ବି ନାଗ ସାପ ଜଗିଥିବ ଭୂଇଁ ଠାରୁ ଦେଢ ହାତ ଉଚ୍ଚତା ହେଇଥିବ। ସେଠୁ ତାର ମୋଟେଇ ହେଇଥିବ ସେମତି କା ଏକ ଦାରୁରେ ହିଁ ତାଙ୍କୁ ତିଆରି କରାଯିବ ତମେ ତ ଜାଣିଥିବ ଏଇ ପନ୍ଦର ଦିନ କେମିତି କଣ ଜଗନ୍ନାଥଙ୍କୁ ତିଆରି କରାଯାଇଥିଲେ? କାହିଁକି କଳି ଯୁଗରେ ବି ଆମର ଜଗନ୍ନାଥ ଆଜି ଅଧା ଗଡା ହେଇ ଯାଇକି ରହିଛନ୍ତି। ମାନେ ଇଏ ଗୋଟେ ରହିଛି କାହିଁକି ଜଗନ୍ନାଥଙ୍କର କଳି ଯୁଗରେ ଆଖି ରୁ ଖୋଲା ରହିଛି ସୁ ହୁଁ ସମ୍ କିବା ରାତି କିବା ରାତି କିବା ଅନ୍ଧାର କିବା ଦିନ କିବା ବର୍ଷ
ସେ ସଦ ଗୁରୁ
ହଁ କିବା ରାତି କିବା ବ ବର୍ଷା କିବା ଦିନ ନାହିଁ ତାଙ୍କର ଏମିତି ଗୋଟେ ଅଛି ଚାରି ଯୁଗରେ ଏଇ କଳି ଯୁଗରେ ହିଁ ସେ ରହିବେ ଅଧାଗଢା ହେଇକି ମାନେ ସବୁବେଳେ ତାଙ୍କ ଆଖି ଆଖି ମେଲା ସେ ସମସ୍ତଙ୍କର ଦୁଃଖ ବୁଝିବା ନାଗି ସେ ସବୁବେଳେ ସବୁବେଳେ ସେ ଅନେଇଛନ୍ତି ତମେ ଯିଏ ଯିବ ସେ ସମସ୍ତଙ୍କୁ ଦେଖିବେ ସମସ୍ତେ ସମସ୍ତ ଦୁଃଖ ତାଙ୍କର ହାତ ଗୋଡ ଅଛି ନା ନାଇଁ କାନ ଖୋଲା ଆଖି ଖୋଲା ସବୁବେଳେ।
ହୁଁଁ।
ଏମିତି ଆଉ ଆମ ପଟେ ତ ଏମିତି ବି ଚାଲିଛି ଯେ ଚାଷ କାର୍ଯ୍ୟ ପ୍ରାୟ ତ ଆରମ୍ଭ ହବା ଉପରେ ହେଲାଣି ଆମର ତଳି ସବୁ ହେଇଗଲାଣି। ତିନି ଚାରି ପ୍ରକାର ନେଖା ଧାନ ଆମର ସବୁ ତଳି ପଡିଛି ଆମର ନଈପଟ ଏରିଆ ନା
ଆଉ ରଜ କେମିତି ପାଳନ କରିଲ?
ଦୋଳିର ଭଲସେ ହୁଏ ଦୋଳି ଏବେକା ଦୋଳି ଆଉ ଆମ ସମୟର ଦୋଳି ଭିତରେ ଆକାଶ ପାତାଳ ଫରକ ହେଇଯାଉଛି ଆଉ
ଆ ଆମିଷ ସେକେଣ୍ଡ ଦିନ
ସେଇ କିନ୍ତୁ ମାନେ ଏବକା ଦୋଳି ଭିତରେ ଦେଖ ଆମେ ଯେତେବେଳେ ଦୋଳି ସେଲିବ୍ରେଟ କରିଛ ଥିଲୁ ଛୋଟ ଆମ ଟାଇମ୍ ରେ ମାନେ କହୁଛୁ କୋଡିଏ ବର୍ଷ ତଳର ଘଟଣା ଆମର ସେ ସେତେବେଳେ ଦୋଳିରେ ଚୁଲି ଲାଗିବନି ପୂର୍ବ ରାତ୍ରିରୁ ପିଠା ପଣା ତିଆରି ହେଇଥିବ। ଆଉ ଭଜାଭଜି ଜିନିଷ ହେଇଥିବ ସେଦିନ ସକାଳୁ ସେଇ ପିଠା ଆପଣ ଖାଇଲ ଯାହା ବାରଟା ଗୋଟେ ବେଳେ ଯାହାକୁ ଭୋକ ଲାଗିଲା ସିଏ ସେଇ ପଖାଳ ଭାତ ଖାଇବ। ଯାହା ରାତିରେ ଭଜା ଭଜି ହେଇଥିବ ଖାଇବ ଆଉ ପୁଣି ସେଇ ରାତିକି ପିଠାପଣା ମିଠା ମିଠା ତାର ଭେରାଇଟି ଜିନିଷ ରହିଯାଏ ନା ଖାଆନ୍ତି ବୁଲାବୁଲି କରିକି ବନ୍ଧୁଗଣରେ ଟାଇମ୍ କଟିଯାଏ ଲୋକଙ୍କର ତାପରେ ତ ବୁମ୍ ହୁଏ ବାହାରେ ହଁ ହୁଁ ତାପରେ ତ ହୋଉଛି ବାଦି ପାଲା ହଁ ବାଦି ପାଲା ତ ପାଲା ଦେଖୁ ଦେଖୁ ବି ରାତି ଦିନରେ କଟିଯାଏ ଯାହା ଯେମିତି ହେଇଯାଏ। ଆଉ ପ ଲାଷ୍ଟ ମାନେ ମଝିଦୋଳି ସଂକ୍ରାନ୍ତି ଦିନ ରୋଷେଇ ହୁଏ। ତାପରେ ଲାଷ୍ଟ ଦୋଳି କରନ୍ତି ହଁ ଦୋଳି ମାନେ ତ ପରଫେକ୍ଟ ଖାଇବା ପାଇଁ ନା ହେଲେ ଆମେ ତ ସାଧା ଲୋକ ପାନ ଖାଇପାରିବୁନୁ ନା ଆମେ ଥରେ ପାନ ଖାଇଛୁ ଆମ ପାଟି ଫାଟି ସବୁ ଫୁଲିଗଲା ଗତ ବର୍ଷ। ଆଉ ତମ ପଟେ ପୋଡ଼ପିଠା ହୁଏ ନା ହୁଏନି?
ହଁ ପୋଡ଼ପିଠା ହୁଏ।
ନାଇଁ ମାନେ ବ ତ ମାନେ ତ ଚେଞ୍ଜ ହେଇଗଲାଣି ସମସ୍ତେ ନା ଆଉ ପୋଡ ପିଠା ଖାଇବାକୁ ଆଜିିକାଲିକା ଛୁଆ ପସନ୍ଦ କରୁନାହାନ୍ତି। ଆଉ କେମିତି କଣ ଏବେ ବି ସୁଦ୍ଧା ସେଇ ପୋଡପିଠା ପୋଡପିଠା
ସେଇ ପୋଡପିଠା ଚୁଲିରେ ଚୁଲିରେ ନିଆଁ ଦେଇକି ଅଙ୍ଗାର ତା ଉପରେ ତଳେ
ନା ହଁ ହଁ ହଁ ଏଇ ଜନ୍ତୀ ଦେଇଥିବ ଆଣ ଜନ୍ତ ତି କିରି ମାନେ ଫାଷ୍ଟ ଗୁଡ ଦେଇଥିବ ପାଣି ଦେଇଥିବ ତାପରେ ହଁ ସବୁ ପ୍ରକାର ଭେରାଇଟି ଜିନିଷ ତ ପଡିବ ଆଉ ହଁ ହଁ।
ଜ ଦେଇକି ଯନ୍ତିକି ତାପରେ ପୋଡ ପିଠା ନାଇ ତା ଉପରେ କଦଳୀ ପତ୍ର ହଁ ମାଟି ତାୱରେ କଦଳୀ ପତ୍ର ତା ଉପରେ ଉପରେ ଦେଇ ତଳେ ଉପରେ ଘିଅ ଦେଇକି ତା ତଳେ ଆଉ।
ହଁ। ହୁଁ ଏ ଏମିତି ତ ହୁଏ ନଚେତ ଏବେ ବି ଆଉ ନାହିଁ ତ ପଲମ ନାହିଁ ମା ମାଟି ପଲମ ନାହିଁ କି ଏବେ ବି ମାନେ ଆମର ଟାଉନ ଉପରେ ଏତେ ବି ନାହିଁ କାଠ ଜାଳ ତେଣୁ ସେମିତି ଏବେ ବି କଣ କରୁଛନ୍ତି ଆମେ ସବୁ ନା ମାନେ ଗୋଟେ ସେଇ ଯୋଉ ମାନେ ଆମର ଯୋଉ ପ୍ରେସର କୁକର ଅଛି ଆମେ ଆଣଟାକୁ ଆଣିବା ଗୋଟେ କଡା ଫଡାରେ ଜନ୍ତି ଦେବା ମାନେ ଫାଷ୍ଟ ପାଣି ଦେବା ତାପରେ ଗୁଡ ଦବା ମାନେ ପାଣି ଟା ଯେତିକେ ସିଝିବା ଦରକାର ନ ସିଝିଲେ ଆଣଟା କଞ୍ଚା ରହିବ ପାଣି ଟା ଫୁଟିବ ଅଧଘଣ୍ଟା ଖଣ୍ଟେ ସିଝିବ କଞ୍ଚା ରହିବ ସେ ଫୁଟା ପାଣିରେ ଗୁଡ ବି ଦବା ଗୁଡ ବି ସିଝିବ ତା ଦେହରେ ତେଜପତ୍ର ଗୁଜୁରାତି ଛେନା, କପୁର ମୁଁ ହଉଛି ଆମର ହଉଛି ପଇଡ ପଇଡ ମାନେ ସେ ଯୋଉ ଆମର ଯୋଉଟା କା ଟିକି ତା ଭିତରୁ ଧଳା ଧଳା ଟା ବାହାରିବ ହଁ ହଁ ହଁ ସେଇ ସେଇଟା ଛେନା ହଁ ଛେନା କୋରା ହଉ ବା ଖଣ୍ଡ ଯାହାକୁ ଯୋଉଟା ସୁଇଟ୍ ମାନେ ଭଲ ଲାଗେ। ଯାହାକୁ ସମସ୍ତଙ୍କି ତ ସବୁପ୍ରକାର ଭଲ ଲାଗିବନି ନା ହଁ। ସେଇଟା ମିକ୍ସ କରିଦେଲେ ଭଲ ଲାଗିବ ହଁ ସେଇଟା ମିକ୍ସ କା ହେଲେ ଭଲ ଲାଗିବ। ତାପରେ ଆଣଟା ଜନ୍ତା ଟା ଠିକ୍ ରହିଥିବା ଦରକାର ହୁଁ। ମାନେ ଯନ୍ତୁଣିଟା ଠିକ୍ ହେଇ ଯୋଉ କାଠ ଯୋଉ ଆମର ଏ ମାଠ ଚଟୁ ବାହାରିଛି ସେଇରା ଛୋଟ ଟରୁ ଗୋଟେ ପତର ଗୋଟେଇକି କାଠ ଚଟୁରେ ସେଟା ଜନ୍ତି ଦେଲେ ନା ଜନ୍ତୁଣି ଟା ଯଦି ଠିକ୍ ରେ ଆଇଲା ମାନେ ଠିକ୍ ଜନ୍ତିଲା ଟି ପିଠା ରା ଚେକ୍ କରିକି ପ୍ରେସର କୁକର ରେ ନା ଅଳ୍ପ ଆଞ୍ଚରେ ଉପରେ ତଳେ ତେଲ ଦେଇଦବ ଅଧିକ ଦେବନି ଘିଅ ଟିକେ ଦେଇଦବ ଦେଇକି ତା ଦେହରେ ଛୋଟ ଆମର ତ ଏବେ ତ ସ୍ୱଳ୍ପ ପରିବାର ନା କାହା ତ ଆଉ ଜଏଣ୍ଟ ଫ୍ୟାମିଲି ନାହିଁ ନା ସବୁ ହେବେ ସେପାରେଟ ଫ୍ୟାମିଲି। ମାନେ ଆମର ସବୁ ବଡ ବଡ ଆମର ସବୁ ବଡ ଜଏଣ୍ଟ ଫ୍ୟାମିଲି ସବୁ ମାନେ ଆମର ପୋଡପିଠା ନହେଲେ ଆମ ଦ୍ୱାରା ହବନି। ଆମେ ମାନେ ଦଶ କୋଡିଏ ଜଣ ପରିବାର ମାନେ ଖାଇବୁ ମେମ୍ବର ସବୁ ନା ଆମର ବଡ ପିଠା ହୁଏ। ପଲମ ପିଠା ସିଏ ଆଇ ଏବେ କିନ୍ତୁ ଏ ପ୍ରେସର ଭିତରେ ଦେଇିକି କିରି ତାକୁ କେତେଟା ସିଟି ଦେଇକି ସେ ପିଠାଟା ପୁଣି ଭଲ ହଉଛି ସିଏ ବି ହଉଛି ହେଲେ ପୋଡ ପିଠା ପଲମ ପୋଡ ପିଠା ପିଠା ଭଳିଆ ସେ ଲା
ପଲମ ପୋଡା ପିଠା ଭଳିଆ ଇଏ ଏତେ ଭଲ ଏତେ ଟେ
ଏଇ ପିଠା ଟା ହିଁ ରହିବ କିନ୍ତୁ ଦୋଳି ତିନି ଦିନି ଏତକ ଏଇ ରହିବ ଗନ୍ଧିଆ ହବନି ଖରା ଦିନ ଯେହେତୁ କିନ୍ତୁ ଗନ୍ଧିଆ ହବନି ରହିବ।
ଆମର ବି ଏଠି ରଜ ଏଇ ପାଖ ପାଖରେ ରଜ ମହୋତ୍ସବ ହୋଇଥିଲା। ଆମେ ସମସ୍ତେ ଭ୍ରମଣ କରିଗଲୁ ଏବଂ ରଜପାନ ଖାଇଲୁ। ବୁଲାବୁଲି କରିକି ସମସ୍ତେ ଆସିଲୁ ମଜା କରିକି ପ୍ରଥମ ଦିନ ଅ ଆମିଷ ତା ସେକେଣ୍ଡ ଦିନ
ହଁ ସେ ସଂକ୍ରାନ୍ତି ପଡିଥିଲା ତ ଯେହେତୁ ସମସ୍ତେ ତ ଘରେ ଆଉ ସେଇଟା ତାପରେ କତେ ଲାଷ୍ଟ ତଲଡେ ହେଲାଣି। କିନ୍ତୁ ଏବେ ଦୋଳିରେ ପ୍ରାୟତଃ ଉ ବିନା ଆମିଷରେ ଦୋଳି ଏବେ ହଉନି।
ହୁଁ
କିନ୍ତୁ କୋଡିଏ ବର୍ଷ ତଳେ ସେଇଟା ଓଡିଆଙ୍କର ସେଇଟା ନଥିଲା ଏ ଏବେ ଓଡିଆ ଚେଞ୍ଜ ହେଇଯାଇଛନ୍ତି। ଏବେ ବିନା ଆଇଁଷରେ ଦୋଳି ଟା ହଉନି କିନ୍ତୁ ଦୋଳିିରେ ସ୍ତ୍ରୀ ଲୋକ ମାନଙ୍କର ଛୁଟି ସ୍ତ୍ରୀ ଲୋକମାନଙ୍କ ଙ୍କ ପାଇଁ ହିଁ ତ ଦୋଳି ଦୋଳିରେ ସେମାନେ ତ ପ୍ରି ସେଇ ତି ହଁ। କିନ୍ତୁ ପ୍ରକୃତରେ ଯୋଉଟା ଏଇ ପରମ୍ପରା ଟା ଯୋଉ ଗାଁ ରେ ଚାଲିଛି ସେହି ଗାଁ ହିଁ ଧନ୍ୟ ସେମାନେ ଟେ ସ୍ତ୍ରୀ ଲୋକଙ୍କୁ ଫୁର୍ସତ ଦଉଛନ୍ତି କିନ୍ତୁ ଆମ ପଟେ ଆମେ ଚୁଲି ପାଖକୁ ନଗଲେ ହବନି ଖାଇବ ରେ ନହେଲେ ନ ହୁଏ କିନ୍ତୁ ଯେବେ ଯାହାକୁ ସେତେବେଳେ ଯାହାକୁ ଯାହା ଭଗବାନ ଯୋଉ ଏପଟ ଗାଁରେ ଏଇ ପ୍ରଥାଟା ଅଛି ଯେ ସ୍ତ୍ରୀ ଲୋକ ରୋଷେଇ କି ଛୁଇଁବେ ନାହିଁ କି ରୋଷେଇ କରିବେ ନିହିଁ। ସେଇଟା ହିଁ ଭଲ। ସେଇ ଦେ ସେଇମାନେ ହିଁ ଦୋଳି ସେଲିବ୍ରେଟ୍ କରୁଥିବେ। ମାନେ ତମେ ଗୋଟେ ନି ର ହାତେରେ ଗୋଟେ ମେହେନ୍ଦୀ ଲଗେଇଥିବ ନାଇ ନ ଗୋଟେ ନେଲପଲିସ୍ ଲଗେଇଥିବ ନାଇଁ କେତେ ଖୁ କେ ହୁଁ କେତେ ଖୁସି ହେଇକି ହଁ କେତେ ଖୁସି ହେଇକି ମୁଁ ଗୋଟେ ଡିଜାଇନ୍ କରିକି ଲଗେଇଛି ହେଲେ ରୋଷେଇ କଲା ବେଳେ ଛାଡି ଯିବ। କଣ କରିବା? ଆମେ ବାଧ୍ୟ ହଁ ହଁ ମାନେ ଆମେ ଗୋଟେ ସଜ ସଉ ଆଉ ସଜବାଜ ହେଇଥିଲା ଭିତରେ ଯଦି ନିଆଁ ପାଖରେ ଯାଇକି ରୋଷେଇ କରିବ ସେ ମୁହଁରେ ଯୋଉ ମେକଅପ୍ ନେଇକି ଯାଇ ଥିବେ ସେ ଯାହା ସେ ସେ ଇଠି ଗଲା କିନ୍ତୁ ଆଉ ଏଇଟା ଯୋଉ ଗାଁରେ ପ୍ରାୟତଃ ଅ ଛି। ଏ ପରମ୍ପରା ତ ଲୁକାୟିତ ହେଇଗଲାଣି। ଯୋଉ ଗାଁରେ ବା ଅଛି ସେ ଗାଁ ହିଁ ଧନ୍ୟ ଲୋକ ସେଇମାନେ ଲୋ କଙ୍କୁ ଧନ୍ୟ କହିବ। ସେ ଧନ୍ୟ। ସେ ତାଙ୍କ ସ୍ତ୍ରୀ ଲୋକଙ୍କୁ ଯାହା ହଉ ଟିକେ ଔସନ ଦଉଛନ୍ତି।
ହୁଁ
କିନ୍ଥୁ ତମୁକୁ କିଏ ଏମ୍ ତମ ପଟେ ଥିବ ଯଦି ହୁଏ ତ ଯାଇନଥିବ ଦୋଳି ତିନି ଦିନି ତମେ ଚୁଲି ପାଖୁକୁ ଯାଇ କି ନାହିଁ କହି ତ ପାରିବୁନୁ। କିନ୍ତୁ ଆମେ ସବୁଦିନି ଆଭେଲେବୁଲୁ।
କରେଇ ଦିଅନ୍ତିନି। ଯୋଉ ଦିନ ନଥିବେ ପୁରୁଷ ଲୋକ ଉପସ୍ଥିତ ସେଇଦିନ କରିବାକୁ ପଡିବ ଆଉ।
ଆ ସେଇ ବା। ଆଜି ତ ଥରେ ତ କାଟି ଦେଲି ଆଉ ପ୍ରତା ଆ-ଆଉ ଥରେ କାଇଁ କାଟି ଦବୁ କାହିଁ ବେକାରେ ତମେ ଛୁଇଁବ ଆମେ ତ କା ଟୁଛୁ ତମେ ପଳଉଛ କୁଆଡେ। ଆଉ ତମେ ଯେତେବେଳେ ପଳଉଛ ପିଲା କାନ୍ଦୁଛନ୍ତି ଖାଇବାକୁ ତେଣୁ କରି ବାଧ୍ୟ ହେଇକି ଆମେ ତ କରୁଛୁ କରିବୁ ଆଉ ଦିନେ କଲୁ ଯେ ଆଁ ଦି ଆଉ ସକାଳେ କରିଛୁ ଆଉ ବାଧ୍ୟ ହେଇ ସଞ୍ଜକୁ କରିବୁ କାହିଁ ପୁଣି ତମେ ଆସିବ ପୁଅ ପିଲା ଯାଅ ବୁଲିବ କୋଉଠି ପାଲା ମସ୍ତି ମଜା ମସ୍ତି ଖେଳିବ ଦେଖ୍ ଖିବ ଯାଅ ପଛେ ଆମେ ବାଧ୍ୟ ହେଇକି ଆମର ଦରକାର ନାହିଁ। ସେ ପୃଥିବୀ ମାତା ପଛକେ ରୁ ରେଷ୍ଟ ନିଅନ୍ତୁ କିନ୍ତୁ ଆମର ଆଉ ରେଷ୍ଟ ନାହିଁ। ଏମିତି ଚାଲିଛି ଆଉ।
ହଉ ରଖୁଛି।
ଆ ହଉ।
ଆଉ କୁ କଣ କହିବେ?
ଆଉ କଣ କହିବା ଚାଲିଚ ତ ସବୁ ଆଉ। ତମର କଣ ସେପଟେ ସବୁ ବୁଁ ଭଲ ସମସ୍ତେ?
ଏମିତି ଉଁ ଦୁଃଖ ସୁଖେ ଚାଲିଛି। ଏବେ ତ ପାଗ ଟିକେ ହୁଁ।
ଉଁ ଚାଲିଚ ତ କଣ କରିବା ବର୍ଦ ଯୋଉ ଏଲିନୋ ପାଇଁ ତ ଯୋଉ ଗରମ ହଉଛି ନା ଏଲିନୋ ଲାଗି ଉଁ ର ପ୍ରଭାବରେ ଯୋଉ ଗରମ ହଉଛି। ଅସହ୍ୟ ଗରମ ହଉଛି ଏପଟେ ହିଁ।
ହଁ ପ୍ର ଆଜି ତ ପ୍ରବଳ ଗରମ ହଉଥିଲା ଏଇ ସନ୍ଧ୍ୟା ସମୟରେ ଟିକେ ବର୍ଷ୍ ର୍ଷା ହେବାରୁ ଟିକେ ଉଁ
ହୁଁ ନାଇଁ ଆମ ପଟେ କାଲି ହେଇଛି। କାଲି ଏତିକି ବେଳୁ ଜମା ଟାୱାର ଆସିଲାନି, ନେଟୱାର୍କ ଜମା ରହିଲାନି। ପ୍ରବଳ ବର୍ଷା ତିନି ଘଣ୍ଟା ଖଣ୍ଡେ ହେଲା। ଯାହା ହଉ ଭଗବାନଙ୍କ ଇଚ୍ଛାରେ ପ୍ରଭୁ ବ ର୍ଷା ଟିକେ ହେଲା। ଚାଷୀ ପୁରା ମୁଣ୍ଡ ବାଡଉଥିଲେ। ଯାହା ହଉ ତାଙ୍କର ଧାନ ରୁଆ ରୁଇ ଟାଇମ୍ କରିବା ପାଇଁକା ଟିକେ ହେଇଗ ଲା ଆଉ ଦି ଅଶଲା ଖଣ୍ଡେ ହେଇଗଲେ ଧାନ ସବୁ ରୁଆ ପଳିଆ ହେଇଗଲେ ରୋଇ ବି ଦେବେ। ଆଉ ଚାଷୀ ଭାଇମାନଙ୍କ ପାଇଁ ତ ଏ ସୁ